ହ୍ୟାଲୋ। ବନ୍ଧୁ ଏଇ ଚାଲୁଥିଲି ଆଉ ଚାଲିବାକୁ ଆସିଛି।
ଓହୋ।
ହୁଁ କାହିଁ କହିଲୁ ଆଉ ଟିକେ ମୋଟା ହେଇଗଲିଣି ନା ବୁଝିଲି ପେଟ ଭାରି ନ କଲେ ପାଟି ଫିଟ ନ ରଖିଲେ ଆଗକୁ ବହୁତ ଅସୁବିଧା ହବ। ଆଉ ଗୋଡା ହାତ ବି ଏମତି ରହୁଛି ଦରଜ ରହୁଛି ଅଣ୍ଟା ବିନ୍ଧୁଛି ଗୋଡ ବିଞ୍ଚି ସବୁ ଏ ସବୁ ହଉଛି, ନ ଚାଲିବା ପାଇଁ ଖାଇଲେ ହ ଜମ ହଉମନି ବୁଝିଲ ନା।
ଡାକ୍ତର ନା ଦେଖଉନ ଡକ୍ତର
ଡାକ୍ତର ନହିଁ ଡାକ୍ତର କହିଲା ଟିକେ ବ୍ୟାୟାମ କର ଟିକେ ଦେହକୁ ଟିକେ ସୁସ୍ଥ ରଖ ବୁଝିଲ କି।
ହୁଁ ଜିନଷ ଖ ତମର ବାହାର ଜିନିଷ ବହୁତ ଖାଉଛ ବାହାର ଦେଶରେ ଟିକେ ଖାଇବା କମେ କମେଇ ଦିଅ।
ଏଇ ବାହାର ଜିନିଷ ଖାଇକି ଫାଷ୍ଟ ଫୁଡ ଜଙ୍କ ଫୁଡ ଖାଇକି ସବୁ ଏମତି ହଉଛି ପେଟ ବାହାରିଲାଣି ଆଉ ଓଜନ ପାଖାପାଖି ଅଶି କେଜି ହେଇଗଲାଣି ବୁଝିଲି।
ଓ ହୋ। ହଁ ତମି ଯିବ ଚା ଆଲିଲେ
ହୁଁ।
କମେଇ ଯିବ।
ପେଟ ଟିକେ ବାହାରି ଗଲାଣି ତ ପେଟକୁ ଟିକେ କମେଇବାକୁ ପଡିବ ବୁଝିଲ କି।
କମି ଯିବା ବ୍ୟସ୍ତ ହୁଅନି।
ହୁଁ ନାଇଁ ସେ କହିଛି ବା ଚାଲୁଛି, ମୁଁ ଡେଲି ପାଞ୍ଚ କିଲୋମିଟର ସାତ କିଲୋମିଟର ଚାଲୁଛି ଦୌଡୁଛି ଆଲ ବିଲଙ୍ଗ କରୁଛି ହୁଁ ସକାଳେ ଚାଲିଚି, ଚାରିଟା ବେଳେ ଚାଲିଛି ବୁଝିଲେ କି ଆଉ ଟିକେ ଗରମ ପାଣି ଜି ଜି ଆ ପକେଇଗ ବୁଝିଲ ନା।
ଏତି ସାରା ରଖୁଛ ଜିର ପକେଇି ରାତି ସକାଳୁ ପିଇବେ।
ହଁ ଲେମ୍ବୁ ତାପରେ ଟିକେ ଅଳ୍ପ ଭାତ ସାଲାଡ ଟିକେ
ହୁଁ ଡାଲି?
ଦହି ସାଲାଡ ଏଇଗୁଡା ସବୁ ଖାଉଛି।
ହୁଁ।
ଆଉ ଏମତି ଆଉ ଆଉ ଦେହ ଗ ଟେ ଜଗିବାକୁ ପଡୁଛି ଆଉ ହେଲେ ଆଣ୍ଠୁ ବିନ୍ଧୁଛି ହବା ମୁଁ ନହି ପାରୁନି ଏତ ମାନେ ଇଏ ହେଇଗଲାଣି ନଇ
ଯେତେ ସବୁ ଜ ତାର ପ୍ରଭାବ ସବୁ ପଡୁଛି ଦେହରେ।
ହୁଁ।
ଏବେ ଖାଇବା କମେଇଦବ?
ହୁଁ।
ହ ବ୍ୟାୟାମ ଫ୍ୟାମ କରିବା ଦେଖ କିଛି ମାସିବ ତ ନା ଆସଛି ଦେଖ
ହଁ। ହଁ କିଛି ମାସ ଟିକେ ଦେଖିଦେଲେ ଦେହକୁ ଜଗିଦେଲେ ମୋର ଆଗକୁ ବହୁତ କାମ ଥାଉ କାରଣନା ବୟସ ବୟସ ଅଛି, ଏବେ ଯଦି ଦେହକୁ ନ ସଜାଡ଼ିବ
ଆଗକୁ ପସ୍ତେଇବା ହୁଁ ଆଗକୁ କିଛି କାମ କରିବା କରିପାରିବନି ଶାରୀରିକ କାମ ତ କିଛି ବି କରିପାରିବନି। ଏବେଠୁ ଆଗକୁ କଣ କଣ ଆମ ବାପା ଦାଦା ମାନେ ତ ଅଛନ୍ତି, ଟିକା କିନ୍ତୁ ଆମେ ମାନେ କୋଉ ଚାଳିଶ ପଚାଶ ବର୍ଷ ହେଲା ଆମେ ପୁରା
ହୁଁ ହୁଁ। ଆଉ ଆପଣଙ୍କୁ କଣ ଖବର କୁହ?
ହୁଁ ଓ ସଦ
ଆଚ୍ଛା ତମର ଯୋଉ ହଲୋ
ହୁଁ କହୁନାହାନ୍ତି?
ନଁ ମୁଁ କଣ କହୁଥିଲି କହିଲ ଆପଣଙ୍କ ଘର ଆଗରେ ଆପଣ ଘର ଆଗରେ ଯୋଉ ଯୋଉ ଅଛି, ଯୋଉ ଜାଗାଟି ବୁଝିଲେ କି ସେ ଜାଗା ଟା କାହାର ଆପଣଙ୍କ ଓଡା ପାଖରେ କି ନାଇଁ ସେ ଜାଗା ସେ ଜାଗା ବିଷୟରେ ମତେ ଜଣେ ପଚାରୁଥିଲେ କି, ସେ ଜାଗାକୁ କିଣିବେ ଆପଣଙ୍କ ସେ ଜାଗା ବିକିବା ପାଇଁ କିଛି କିଛୁକ ଅଛନ୍ତି କି ଆପଣ ଟିକେ କଥାବାର୍ତା କରିକି
ହଁ ମୋ ବାପାଙ୍କୁ ପଚାରିବି ସିଏ ଦେ କହିବେ ଚାହିଁବେ ମୁଁ ଆପଣଙ୍କୁ କହିବି ଆଉ ସେମିତି ବହୁତ ଥିଲେ ବି କରିବେ ବୋଲି କାହିଁକିନା, ଆମେ ଉଠିଯିବୁ ନା ଅଲଗା ଜାଗାକୁ
ହୁଁ।
ନା ଆମେ ନୂଆ ଘର କରି ସେଠି ରହିବୁ
ହୁଁ ଆଚ୍ଛା।
ହୁଁ ସେଠି ଝିଅ ମା ପଳେଇବେ ମ ଝିଅ ମାଝ ତାଙ୍କର ଦେହ ଖରାପ ସେ ତାଙ୍କ ଜନ୍ମରୁ ତାଙ୍କ ପାଇଁ ତ ଜଣେ ଲୋକ ଦରକାର ସେଥିପାଇଁ ବଡମା ଯିବ ବଡମା ବଡା ବାପା ସେଠିକି ଯିବେ ଏଠି ଯୋଉଟା ପୁରୁଣା ଘରେ ରହିଲ ବାପା ବାପା ମା ମୁଁ ଦେଇ ଚାହିଁଲେ ରହିବ, ନହେଲେ ସେଠି ରହିବ।
ହୁ ହୁଁ।
ତାର ଚାହିଁଲେ ସେ ରହିବ, ନହଲେ ସେଠି ରହିପାରିବ ଏମତି ଆଉ ହୁଁ।
ହୁଁ ମୁଁ କ ନୂଆ ଖୋଲିଛି ଇଏ କଣ କହିଲେ?
ହୁଁ କହୁନାହାନ୍ତି ହୁଁ କୁହ?
ଟେଣ୍ଟ ହାଉସ୍ ଖୋଲିଛି ବୁଝିଲେ କି ଆଉ ଆପଣଙ୍କ ଗାଁରେ ଯୋଉ ଆପଣଙ୍କ ଗାଁରେ ହଁ ଯୋଉ ପର୍ବପର୍ବାଣି ବାହାଘର ବ୍ରତଘର
ଏବେ ତ ଏ ଭାଲୁକୁଣି ଖ ଏବେ ଖୁଦରୁକୁୁଣି ବ ସାରିଲାଣି ଆମର ଆପଣଙ୍କୁ କହିଲୁ ପ୍ରଥମେ ଆପଣ ଆସିବେ।
ହଉ ହଉ ମୁଁ ନିଶ୍ଚିନ୍ତ ଆପଣଙ୍କରୁ କଣ ଆଁପଣ କମ ପଇସା ରେ କରଇଦେବି ଆଉ।
ନାଇଁ ନାଇଁ ଠାକୁରଙ୍କଥା ଆପଣ ଯେତେ ଯେତେ କହିବେ ଆମେ ସେତେ ଦବୁ କମ ରେ କିଛି ନାହିଁ ଆମର ତ ଏଇଠି ଭଲ ହୁଏ ସବୁଠୁ।
ହୁଁ ହୁ।
ଆମର ଜଣକା ବାପା ପିଛା ମାନେ ଜଣ ବାପାଙ୍କର ଉଁ ଝିଅ ଜଣକାର ଝିଅ ହଜାର ହଜାର ଟଙ୍କା ଦେଇକି କୁଦୁରି କଣ ଓଷା କରିକି ଭଲରେ କରନ୍ତି ଆଉ ବାହା ହେଇଗଲା ଝିଅ ମାନ ବି ଦିଅନ୍ତି ଧର ମୋର ଦିଟା ଭଉଣୀ ଯାଇଛନ୍ତି, ସେମାନେ ତାଙ୍କ ସଥ କେତେ ସେ ଯେତେ ଦେଇପାରିବ, ସେ ଦିଅନ୍ତି କି ନୂଆ ବା ହେଇଛନ୍ତି ସେମାନେ ମଧ୍ୟ ଦିଅନ୍ତି ସେମାନେ ବେଶୀ ଦିଅନ୍ତି ତାଙ୍କ ପାଇଁ ଭୋଗ ବି ଯାଏ କିଛି ଜଣଙ୍କୁ ଯା କିଛି ଜଣଙ୍କୁ ଯାଇପାରେନି ପ୍ରାୟତଃ ଝିଅ ମାନେ ପା ଭଲ ଯେହେତୁ ହୁଏନି ସେମାନେ ଆସି ରୁହନ୍ତି। ହୁଁ। ଆଉ ଆମର ତ ଏମିତି ଥରେ ଝଗଡା ହେଇକି ଏମତି ଦି ଭାଗ ହେଇଗଲା। ଆମ ଘର ପାଖରେ ଘର ଆଗରେ, କିଣା ଗୋଟେ ଠାକୁର ଘର ଭାଗବତ ଘର ଅଛି ଆମେ ସେଇଠ ମୁଁ ମୋ ଦାଦାଙ୍କ ଝି ଦି ଚାରି ଜଣ ମିଶିକି ଆମେ ସେଇଠି କରୁ। ଠୁ ଯେମତି ବଡ ଆକାର ହଉଥିଲା ଏବେ ଆଉ ସେମିତି ହେଇପାରୁ
ନାଇଁ ଏଥର ଯୋଉ ହେଇନଥିଲା ହେଲ ଏଥର ଯୋଉ ହେଇଥିଲା ଯୋଉ ସାବିତ୍ରୀ ବ ତ ଗଲଣିି ଆଉ ମୋର ତ ଶୁଣନ୍ତୁ ଶୁଣନ୍ତୁ ମୋର ତ ଆଉ ଭଉଣୀ ଆପଣ ଜାଣିଛନ୍ତି ଆଉ ସେ ସାବିତ୍ରୀ ବଟରେ ପାଖାପାଖି ଟୋଟାଲ କୋଡିଏ ହଜାର ପଚିଶ ହଜ ଖର୍୍ଚଇଗଲା ବୁଝିଲେ କି ପାଞ୍ଚଟି ଘରୁ ଗଲା ବୁଝିଲି ଶାଢୀ ଶାଢୀ ଶୁଣନ୍ତୁ ଶାଢୀ ମିଠା ଆମ୍ବ ଆଉ ଫଳ ଫୂଳ ଏଇ ସବୁ ହୋ ଏତେ ସବୁ ଜିନିଷ ଗଲା ବୁଝିଲେ କି ସମସ୍ତେ ଘରୁ ସମାନ ଭାବରେ ଗଲା। ତ ସମସ୍ତଙ୍କର ତିନି ହଜାର ଚାରି ହଜାର ପାଞ୍ଚ ହଜାର ଏମିତି ଖର୍ଚ୍ଚ ହେଲା। ହଉ କୋଡିଏ ଦୁଇ ଶହ ଖର୍ଚ୍ଚ ହେଲା ଆଉ ଅନ୍ୟ ଜଣକୁ ଦେଇକି ଆସିଲି ସମସ୍ତଙ୍କ ଘରେ ଯିବେ।
ଓହୋ।
ତା ପାଇଁ ଯୋଉ ସାବିତ୍ରୀ ବ୍ୟବସ୍ଥା ପାଇଁ ସବୁ କର ହୁଁ ସମସ୍ତଙ୍କ ଘରୁ ଯିବା ପଡିବ ନା ନ ଘରୁ ଗଲେ ତାଙ୍କ ଘର ନା।
ସେଇ ଆପଣ ତାହେଲେ ଦଶ ଦିନ ଆଗରୁ ସମସ୍ତଙ୍କ ଭଉଣୀ ଘରକୁ ଯାଉଥିବେ ଆଉ।
ହଁ ସମସ୍ତଙ୍କ ଘରକୁ ମୁଁ ନିଜେ ଗଲି ଆଉ ଯାହା ଭଣଜା ଭାଣିଜୀ ତାଙ୍କ ସାଙ୍ଗ ଖେଳିଲି ରହିଲି ମୁଁ ବି ଆମ ଦେଇ ଘରେ ବିଗତ ଆଠ ଦିନ ହେବ ଥିଲି ବୁଝିଲି କି। ଭାଇ ଯାଇଛନ୍ତି ବୁଲିବା ପାଇଁ କନ୍ୟାକୁମାରୀ। ତ ସେ ଘରେ କେହି ନାହାନ୍ତି ବୋଲି ତା ପାଖେ ଯାଇକି ଆଠ ଦିନ ରହିକି ଆସିଲି ଆଉ। ହ୍ୟାଲୋ। ଆଠ ଦିନ ରହିକି ଆସିଲି ତାର ଡର ମାରିଥିଲା ଆଉ ଝିଅ ସ୍କୁଲ ଯିବ ତାକୁ ଛାଡ ଛୁଡି କରି ଥିଲି ଆଉ ଭାଇ ଆଇଲେ ମୁଁ ଆସିଲି ଆଉ।
ଆଚ୍ଛା ହୁଁ।
ହୁଁ ଏମିତି ଆଉ ଆସିଲି ଆଉ ସିଏ ଭାଇ ଆଜି ଆସି ପହଞ୍ଚିବେ ବୁଝିଲେ କି?
ଆଜି ଆସିଲେ? ଆପଣ ରହି ଆଉ ଆପଣ ଭାଇ ଆସିଲା ଠୁ ଆପଣ ଆସିଲେ?
ହଁ ନାଇଁ ମୋର ଟିକେ ଏପଟେ କାମ ଥିଲା ଗୋଟେ ମିଟିଂ ଥିଲା ବୁଝିଲେ କି? ଆଉ ସେ ସବୁ ଲୋକ ଅପେକ୍ଷା କରିଥିଲେ ମୋତେ ମୁଁ ସେଇଥିପାଇଁ ପଳେଇ ଆସିଲି ଆଉ। ସେ ମିଟିଂ ଟା ଆଟେଣ୍ଡ କରିବା ଇମ୍ପୋର୍ଟାଣ୍ଟ ଥିଲା କାରଣ ଗୋଟେ ଜମି ମାମଲାରେ ପଶିଯାଇଥିଲେ ଦୁି ଭାଇଙ୍କର ଝଗଡ଼ା ଥିଲା ତାଙ୍କ ମଝିରେ ମଧ୍ୟସ୍ଥି କରିଥିଲି ବୁଝିଲେ। ଆଉ ଆମ କ୍ରିକେଟ ଖେଳ କ୍ରିକେଟ ଖେଳରେ ଟିକେ ପାଟିିତୁଣ୍ଡ ହେଇଯାଇଥିଲା। ଆଉ ଦୁଇ ଭାଗରେ ବିଭକ୍ତ ହେଇଯାଇଥିଲେ ତାଙ୍କ ଭିତରେ ଟିକେ
ତାଙ୍କୁ ବି ମିଶେଇଲ ଗୋଟେ ଭାଗରେ କଲ।
ହଁ ସେ ଏମିତି ଟିକେ ଖେଳ ଟିକେ ହଉଥିଲା ତାକୁ ଟିକେ ମାନେ ଆରେଞ୍ଜମେଣ୍ଟ କରିବା କିଛି କରିବା ସେ କରିବା ଏସବୁ ବ୍ୟବସ୍ଥା ଆଉ ତେ କିଛି ଦିନ ଛାଡ଼ିକି ରହିହବ ନା ଗାଁ ରେ ବି ଆ ଘର କାମ। ମୁଁ କହୁଥିଲି ଗାଈ ରଖିଛି କୋଡିଏ ତିରିଶ ଟା ତାଙ୍କୁ ଦେଖାଦଖି କରିବ କିଏ? ହ୍ୟାଲୋ ଗାଈ ରଖିଛୁ? କୋଡିଏ ତିରିଶ ଟା ତାକୁ ଦେଖା ଦେଇେଇ କରିବ ନାହିଁ।
ହଁ ସେ ପୁଣି ନୁଆ ରହିଲେ କେମତି ହବ?
ହୁଁ।
କଏ ବୁଝିବ ତମ ବେପାର କହୁନା।
ଏଇ ସବୁ କାମ ସବୁ କାମ ସବୁ ଏଥି ତ ଛାଡିକି କଣ ରହିହବ ଯାହା ହଉ ରହିଲି ତ ତଥାପି ଦେଇ କହିଛି ନା ଦେଇ କଥା। କାଟି ହେବନି ଯେହେତୁ ଅସୁବିଧା ସମସ୍ତଙ୍କ କଥା ଭାବିବାକୁ ପଡ଼ିବ ବୁଝିଲେ କି।
ହୁଁ ଆଉ ଦେଇ ଘରକୁ ଯାଇଥିଲେ କଣ ଦେଇ ଘର?
ହଁ ଦେଇ ଘରେ ରହିଲି ଖାଇଲି ପିଇଲିି ବୁଲିଲି ଆଇଲିି ଆଉ ଯାହା କାମ କଲେ କଲି ଆଉ। ଆଗକୁ ଯା ଏଠିକି ଟିକେ ଝିଅକୁ ନେବାକୁ ଗ ଟଟିୁସନ ଛାଡିଲି। ଏମିତି ସବୁ ଆଉ। ବୁଝିଲ ଆଉ ମୋ ଭାଣୀଜୀ ଏବେ ସ୍କୁଲ ଯାଉଛି ତାର ଦ୍ଵିତୀୟ ବର୍ଷ ହେଲା ସ୍କୁ ସ୍କୁଲରେ ବୁଝିଲ ସେୟାକୁ ହୁଁ। ପାଠ ପଢୁଛି ଭଲ ପାଠ ଅଛି ତା ହାତ ବା ଭାଙ୍ଗି ଯାଇଥିଲା। ତା ହାତ ଭାଙ୍ଗି ଯାଇଥିଲା ଆଉ ସେ ଖଟକୁ ପଡ଼ିକି।
ଆଉ କେମିତି ପଡିିଗଲା ମ?
ଏ ରାତିରେ ସବୁ ଖେଳୁଥିଲା ସୋପା ପରେରେ ବସି ଥିଲା ଆଉ ଗଳି ପଡ଼ିଲା ଆଉ ତା ହାତଟା ଭାଙ୍ଗିଗଲା, ଫ୍ରାକ୍ଚର ହେଇଗଲା ତାକୁ ମେଡ଼ିକାଲ ନେଇ ଟିକେ ତାର କୋଡିଏ ଦିନ ଖଣ୍ଡ ବନ୍ଧା ହେଲା ତାପରେ ସେଇଟା ଭଲ ହେଲା ଆଉ ଆଉ କଣ କହୁଛ, ଆଉ ମୁଁ ରଖୁଛି ଆଉ। ଗୋଟେ ଯିବି ଗୋଟେ ଗାଁ ରେ ଗୋଟେ ଲୋକ ବ୍ୟକ୍ତି ଡାକିଲେଣି ଖୁଛି।